ହ୍ୟାଲୋ।
ହଁ।
କଁ କରୁଚୁବେ?
କଣ କରିବି ଅଛି ଆଉ ଘରେ ଆଉ ଶୋଇଥିଲି।
ଉଁ ହୁଁ କଣ ଏତେବେଳ ଶୋଇ ପଡୁଛୁ ଜଲ୍ଦୀ।
ଜଲଦି ଆଜି ଲେଟ୍ ହେଲାଣି ଆସବୁ ଲେଟ ଲେଟ ରହୁଚି ହଁ ଚୁଟି ଧୋଇଲି ତ ଟିକେ ସାମ୍ପୁ କଲି ସେଥିଲାଗି ଆଜି ଲେଟ୍।
ଓହୋ ତ ଦିନକୁ ଆ ଦିନକୁ ବୋଧେ ଏଁ ଆଠେ ରାତିରେ କେତେବେଳେ ଶୋଉଚୁ ଦଶଟା ବେଳେ?
ନାଇଁ ରାତିରେ ମୁଁ ଶୁଏ ଏଗାରଟା ବାରଟା ବେଳେ ଶୋଇକି ମାନେ ଫୋନ୍ ରେ ମୁଁ ରାତିରେ କଥା ହେଇପାରିବିନି।
ଓହୋ ରାତିରେ ତାହେଲେ ତୁ ବାରଟା ବେଳେ ଶୋଉଚୁ ନାଇଁ?
ହୁଁ- ହୁଁ।
ଆଚ୍ଛା ଆଚ୍ଛା ରାତିରେ ବାର୍ ଟା ବେଳେ ଶୋଇଲେ ତାପରେ ଦିନକୁ ତତେ ବୋଧେ ଚଉଦ ଘଣ୍ଟା ଖଣ୍ଡେ ନିଦ ନବାକୁ ପଡୁଚି। ଚଉଦ ପନ୍ଦର ଘଣ୍ଟା।
ନ ଶୋଇଲେ ମୋତେ ଭଲ୍ ଲାଗେନା ଖରା ବେଳେ ଯଦି ନ ଶୋଇବି ମୋ ମୁଣ୍ଡ ବିନ୍ଧିବ।
ହଁ କାମ ତ ତୋର କଣ ଅଛି ଖାଉଚୁ ପିଉଚୁ ଖାଲି ଶୋଉଚୁ ଆଉ ଘର କାମ ତ ଆଠିଣି ଟେ ତୋର କରିବାର ନାହିଁ।
ହଁ ତୁ ଆସିକି କରିଦେଇକି ଯାଉଚୁ ମୋ ପାଇଁ।
ସତ ହକ କଥା ଆଉ ମୁଁ କଣ ମିଛ କଥା କହୁଚି।
ହଁ ବା ଆଉ କହିବାକୁ ଅଛି।
ଆଉ ହଁ ପା କଣ ସତ କଥା ଆଉ। ଛାଡ଼ ଛାଡ଼।
ଆଉ କଣ୍ ଖାଇଲୁ?
ମୁଁ କିଛି ଖାଇନି ବେ।
କୁଆଡ଼େ ଯାଇଥିଲୁ ବା ତୁ?
ହୁଁ ଯାଇଥିଲି ଟିକେ ବ୍ୟାଙ୍କରେ ଟିକେ କାମ ଥିଲା।
ଖାଲି ପଇସା।
ଆମ୍ ପୁଅକୁ ବି ଆଣିଲି ଆଉ ମୁଁ ଏଲ ଆଇ ସି ଜମା କରିକି ଆଇଲି ଏଇନାକେ। ସତେଇଶ ଖଣ୍ଡେ।
ବାପ।
ଏଲ ଆଇ ସି ଫେଲାଇସି ନ କଲେ ଆଉ ଆଗୁକୁ ବରବାଦ୍ ହେଇଯିବି।
ହଁ -ହଁ ଠିକ୍ କଥା।
ତୋର ଏଲ୍ ଆଇ ସି ଅଛି ପା ବେ?
ନା ମୋର ନାହିଁ।
ମୁଁ ସେଭିଙ୍ଗ୍ -ସେଭିଙ୍ଗସ୍ କରିସାରିଲିଣି କୋଡିଏ ହଜାର ଖଣ୍ଡେ।
ମୋର ନାହିଁ ବାପା ମାଙ୍କର ଅଛି ମୋର ନାହିଁ ବାପ୍ ବାପା ମା ଙ୍କର ଅଛି।
ଓ ହୋ କାଁଇ ତୋର ବାହାର କରି ଦଉନୁ?
ମୋର କନ୍ ମୁଁ କିଛି କରେନା ସିଏ ମା ତାର ଯାହା ରଖେ।
ଖୋଲ୍ ଦବା -ଖୋଲିଦବା କି ଗୋଟେ?
ନାଁ ମ ଏଲ୍ ଆଇ ସି କରୁଚି।
ଓ ହୁ ଏଲ ଆଇ ସି କରିବୁନି ତାହେଲେ?
କରିବି ଇନକମ୍ କଲେ।
ତୁ ଇନକମ୍
ଏଇଖିଣା ନିଜେ ତ ମାଗି ଯାଚି କି ଚଳୁଚି ଚି ଦିଅ ଘରକୁ ଦିଅ ମାଗୁଚି ଆଉ ମୁଁ କଣ ଏଲ୍ ଆଇ ସି କଉଠି ଭରିବି ସେ ଘରେ କରିବେ ଯଦି କ କରିବେ ସେ ତାଙ୍କର ରଖିବେ ଯଦି ରଖିବେ।
ଘରେ କାହିଁ କରିବେ ମ ତୁ କଲେ ସବୁ ହୁଅନ୍ତା।
ନା ଘରେ ପୁଣି କରିକି ସୁକନ୍ୟାରେ ରଖୁଚନ୍ତି ନା ନାହିଁ।
ଓହୋ ବାହାଘର ବଳେ କାମ ଦବ ସେଥି ପାଇଁ
ପାଠ ପଢିବି ନା ଆଉ ବାହାଘର ଖାଲି ତ ବାହାଘର ଆଉ।
ଆଉ ତୁ ବେଲପତ୍ର ପିଉଚୁ ନା ଡେଲି ସକାଳୁ?
ନା ବେଲପତ୍ର କାହିଁକି ପିଇବି?
ବେଲପତ୍ର ପି ହେଲା ପେଟ କ୍ଲିୟର୍ ରହିବ। ବୁଝିଲୁ ପେଟ ପୁରା ଥଣ୍ଡା ରହିବ।
ହୁଁ।
ଆଉ ଭଲ ଭଲ ଗୁଣ ଔଷଧୀୟ ଗୁଣ ତା ଦେହରେ କଣ କହିଲୁ?
କଣ୍ କହିଲୁ?
ବେଲ ପତ୍ର ପିଇଲେ ମାନେ ତୋ ହାର୍ଟ ହେଲଥଟା ଭଲ ରହିବ।
ହୁଁ।
ବୁଝିଲୁ। ଆଉ ତୋ ଫେସରେ ଗ୍ଲୋ ତୋ ଫେସ ରେ ଗ୍ଲୋ ଆସିବ।
ହୁଁ।
ହେଲା ଆଉ ବେଲପତ୍ର ଖାଇଲେ ସବୁ ଦେହ ପା।
ତୁ ଯେତେ ଖୁସି ରହିବୁ ତୋ ମୁହଁ ସେତେ ଗ୍ଲୋ କରିବ ଏମିତି ନୁସ୍କା ଲଗାନା।
ଏମିତି କହିବାକୁ ଗଲେ ମୁଁ ତ ଡେଲି ଖୁସି ରହୁନି କି ତୁ ମୁଁ ମୋ ମୁହଁରେ।
ବାସ୍।
ଭିତୁରୁ ଖୁସି ରହିବା ଅନ୍ତର ଆତ୍ମାରୁ ଖୁସି ରହିବା ଦରକାର ଯେତେ ଖୁସି ରହିବ ଭିତୁରୁ। ତୋ ମୁହଁ ସେତ।
ମତେ ଗୋଟେ କଥା କହ ମତେ ଗୋଟେ କଥା କହ ମୋ ମୁହଁରେ କେବେ କାନ୍ଦ ଦେଖିଛୁ।
ନା ତୋ ଭିତରେ କଣ ଭିତରୁ ଥିବ ଥୋଡି ଆମେ ଜାଣିଛୁ।
ଛାଡ଼। ସେ କଥା କହିବାର ନଥିଲା।
ଭିତୁରୁ ଯେତେ ଖୁସି। ରହିବୁ ସେତେ ତୁ ଗ୍ଲୋ କରିବୁ ମନ ସ୍ୱଚ୍ଛ ରଖିଆ ଦରକାର୍।
ହଁ ହଁ ସେଇଥିପାଇଁ ଆଜିିକାଲି ଯୋଉ କାଳିଆ ଛୁଆ ଗୁରା ଯୋଉ ବୁଲୁଛନ୍ତି। ହସୁଚନ୍ତି ଖାଉଚନ୍ତି ଖେଳୁଚନ୍ତି ସେମାନେ କେତେ ଚମ୍କୁ ନାହାନ୍ତି।।
ଆଉ ଚମ୍କୁଚନ୍ତି ତୁ ଜାଣିନୁ।
ତୁ ଏମିତିକା ଗପ ମାରୁଚୁ ନା ବୁଝିଲୁ।
ମୁଁ ତୁ ଜାଣିନୁ ମନ ସ୍ଵଚ୍ଛ ରହିଲେ ମଣିଷ ସୁନ୍ଦର୍।
ହଁ ମନ ସ୍ୱଚ୍ଛ ରହିଲେ ମଣିଷ ସୁନ୍ଦର ହଁ ପା। ଆଉ ତାହେଲେ କାଳିଆ ଭୁସୁଣ୍ଡା ଗୁରା କାଇଁ ବୁଲୁଚନ୍ତି ବାହାରେ।
ସେମିତି ଆଉ କଳା ହେଲେ ସେମାନେ କଣ ମଣିଷ ନୁହଁନ୍ତି।
ଏ ମଣିଷ ତୁ ପା ଏଇନା କହିଲୁ ଯେତେ ହସିବୁ ସେତେ ତୋର ଚେହେରା ଗ୍ଲୋ କରିବ।
ହଁ କଳା ଲୋକ କଣ ଗ୍ଲୋ କରନ୍ତିନି। ତୁ ଜାଣିନୁ ତୁ ଯେତ୍ ନି ଯଦି ଲୋକଙ୍କୁ ଭଲସେ ଦେଖିବୁ। ତୁ ଯଦି ସେଇ ସୁନ୍ଦରତା ଆଖିରେ ତୋର ତୁ ତ ଦେଖିବୁ ହଁ ସେ। କଳା ହେଲେ କଣ ହେଲା ସିଏ ସୁନ୍ଦର ତୁ ଯଦି ମନେରେ ଏଇଟା ଚିନ୍ତା କରିବୁ। ଆଉ ସେ ସୁନ୍ଦର୍ ଦେଖାଯିବେ ସେଥିରେ କଣ ଅଛି।
ନାଁ ସେମିତି କହିଲେ କେମିତି ହବ ଆଁ ଆଖିରେ ଆଖିରେ ବହୁତ କିଛି ଦେଖିଦଉଚୁ ଆମେ।
ତୁ ଦେଖି ପାରୁନୁ ଯୋଉଟା ଦେଖିଆ ଜିନିଷ ତାହେଲେ।
ଛାଡ଼ ଛାଡ଼ ଏନ୍ତି କଥାକୁ କହିକି ଭୂତେଇ ଦଉଚି ମତେ ଆଉ।
ମୁଁ କାଇଁ ତତେ ଭୁତେଇବି ଏଇଟା ହଉଚି ସତ।
ସତ ଆଉ ଖରା ବଳେ କଣ ଖାଇଥିଲୁ।
କଣ କହିଲୁ।
ଖରାବଳେ ଏବେ କଣ ଖାଇଥିଲୁ।
ଖରାବେଳେ ବାପା ଆଇଲେ ଆଜି କାଲି ଆସିନଥିଲେ ଆଜି ଆଇଲେ ଆଇଲା ଏଳେ ଚିକେନ୍ ନେଇକି ଆଇଥିଲେ।
ଉଁ ହୁଁ ଚିକେନ୍ ଭାତ ଆଁ ମତେ ମୋତେ ଆଉ ଡାକ। କିବାର ନାଇଁ ମନେପକେଇବାର ନାଇଁ ନାଇଁ ମୁଁ ତତେ କହିଲିଣିି ଚାରି ତିନି ଚାରିଥର।
ତିନି ଚାରି ଥର କଣ ତୁ ତ ନିଜେ କୁ ଘରେ ରହୁନୁ କୁଆଡେ ଯାଉଚୁ କେତେବେଳେ ତୋର ଠିକ୍ ନାଇଁ।
ହଁ ଯୁଆଡ଼େ ମୁଁ ଯୁଆଡେ ଯାଏ ମତ।
ମନ ଅଛି ଆମେ ଥରେ ଗୋଟେ ଭୋଜି କରି। ଥିଲେ ର ଶୁଣେ ଆମେ ଥରେ ଗୋଟେ ଭୋଜି କରିଥିଲୁ ତୋତେ କେତେଟା ଫୋନ କଲା ପରେ ତୁ ଆଇଚୁ ତୋର ମନ ଅଛି ତ।
ଓହୋ ହଁ ହଁ ହଁ ହଁ।
ମନ ଅଛି ନା ମନ।
ହଁ ତୁଇକ। ନା ନା ସେତବଳେ ମୁଁ ତୁ ମୁଁ ସରି ମୁଁ ତତେ କହିନଥିଲି ହେଲା। ଏବ୍ ସେ ତୁ ଏଇ ଟାଇମରେ ମୁଁ ତତେ କହିଥିଲି ମୁଁ ବ୍ୟସ୍ତ କାଇଁ ହେବି ମୁଁ ବ୍ୟସ୍ତ ହବା ଦର୍କାର୍
ହାତ ରନ୍ଧା ଖାଇବୁ ଯୋଉ ଦିନ ମୁଁ ରୋଷେଇ କରିବି ସେଇଦିନ ଡାକିବି।
ନାଁ ଥାଉ ଉଁ ମୋ ପେଟ ପୁରିଗଲା କଥା ଶୁଣିକି। ମୋ ପେଟ ପୁରିଗଲା ବା ସତେରେ ମୋ ପେଟ ଏଇଣା ଫୁଲ୍ ଅଛି।
ତୁ ଆଉ ଖାଇଆକୁ ଇଚ୍ଛା କରିବୁନୁ ବା।
ପେଟ ପୁରିଗଲା ମନ ଶାନ୍ତି ହେଇଗଲା।
ହଁ।
ଯା ହଉ ଅର୍ପିତ ଡାକିଥିଲା ଏତେକୁ କଷ୍ଟରେ ସବୁ ରୁଷେଇବାସ କରିଥିଲା ଖାଇଆକୁ ଦେଲା। ନାଇଁ ଅର୍ପିତା ଆଜି ଦେଲୁନୁ ମତେ ଖାଇଆକୁ।
ଆଉ କଣ ତୁ ଖୁସି ଅଛୁ ତ ଖାଇିକି।
ହଁ ହଁ ସେଇଟା କୋଉ ଭଳିଆ ଖୁସି ତୁ ଜାଣିଥିବୁ ଆଉ।
ହୁଁ।
ବୁଝିପାରୁଥିବୁ ଆଉ ତତେ କଣ ଖୁସି କଥା କହିବି ମୁଁ ଛାଡ୍ ଏନ୍ତି ଏମ୍ତି ସବୁ ଛୁଆ ମାନଙ୍କ ସାଙ୍ଗରେ କରୁଚୁ ଆଉ ତତେ କଣ କହିବି।
ଏବେ କିଛି କହିହବନି
କଣ କରିବା ଆଜିକାଲି ଦୁନିଆ ଟା ହିଁ ସେମିତିଆ
ହଁ ବା।
ହଁ।
ଯାହା ହଉ ତୁ ଜାଣିପାରୁଛୁ ସେଇଟା ବଡ଼ କଥା
ହଉ ହଉ ଆରେ ମୁଁ ଗୋଟେ ଚଢ଼େଇଟେ ରଖିଥିଲି ବୁଝିଲ ନା
କି ଚଢ଼େଇ
ଏଟା କୋଉଟା ବଣ ଚଢ଼େଇ ବୋଧେ ଆଇଥିଲା ବାପା ଯାଇ ଯାଇଥିଲେ ତାଙ୍କ
ବଣ ଚଢ଼େଇ କିଛି ନଥାଏ ବଣୀ ଚଢ଼େଇ ଥାଏ।
ସେ ବଣି ଚଢ଼େଇ ନୁହଁ ବେ ସେଟା ଅଲଗା କଉ ଚଢ଼େଇଟି ହେଲା। ସେ ଛୁଆ ଟା ସିଏ କଣ କହନି ବାବା ଯାଇଥିଲେ ତାଙ୍କ କାମରେ ସେ ବିଲରୁ ଗଳି ପଡ଼ିଥିଲେ ସେ ଗଛରୁ ହେଲା ତା ସେ କହିଲେ କି ଖାଇ ଖୁଇ ଦବ କଟାସ ମଟାସ ତାକୁ ନେଇଯାଇଥିଲେ ଘରୁକୁ
ହୁଁ।
ଘରକଉ ନେଇ ଆଇଲେ ତାକୁ ମତେ ଦେଇଦେଲେ ମୁଁ ତାକୁ ପାଳିଲି ତାକୁ ଇଏ କଲି ପାଞ୍ଚ ଛଅ ଦିନ ଖଣ୍ଡେ ଖାଇଲେ ଆମ କତିରୁ ରୁଟି ଫୁଟି ସବୁ ଚକଟି ଚାକିଟି ଏମତି ପୁରା ପେଷ୍ଟ୍ କରିଦିଅନ୍ତିନି ସେମିତି
ହୁଁ।
ତାକୁ ଯୋଉ ଛୁଆ ମାନଙ୍କ ଡ୍ରପ୍ ଧିଏରେ ଆସେ ନା ଏମିତି ଗୋଟେଇମ ଚିପ୍ୟୁ ପାଣି ଭିତରେ ପଡ଼ିଯିବ ଡ୍ରପ୍ କଟା ସେଇଥି ତାକୁ ମୁଁ ଖାଇବାକୁ ଦିଏ ହେଲା
ହୁଁ।
ଖାଇବାକୁ ପିଇବାକୁ ଦିଏ ସବୁକରେ ଉଡ଼େ ମୋରି ପାଖରେ ବସିବ ମୋ ହାତ ଦେଖିଲେ ମୋ ହାତ ଉପରେ ଚଢ଼ିଯିବ ହେଲା ମୁଁ ଆସିବି ମାନେ ତା ପାଖକୁ କେଁ କେଁ କେଁ କେଁ ହବ ଚିଲ୍ଲେଇବ ବୁଝିଲୁ ତାପରେ ମାନେ ପାଞ୍ଚ ଛଅ ଦିନ ଜମା ରହିଛି ତାପରେ ମରିଗଲା
ଆହା।
ଏବେ ଏବେ ମରିଗଲା କାଲି ମରିଗଲା।
ଆଉ।
ସକାଳୁ ମୁଁ ଶୋଉଛି ମାମୁଁ ଘରେ ଏଇ ଆମ ଗାଁ ମାମୁଁ ଘରେ ହେଲା
ହୁଁ।
ମୁଁ ସକାଳୁ ଉଠି ଆସିଲା ବେଳକୁ ମତେ କହୁଛନ୍ତି ତୋ ଚଢ଼େଇ ମରିଗଲା। କଣ କଲ ସିଏ ଆଉ ବାରି ଉପରେ ଫୋପାଡ଼ି ଦେଇଛୁ ଚଢ଼ି ମରିଗଲେ ତମେ ଅଲଗା ଗୁଣ୍ଡି ଫୁ ପର ବାର ରେ ନେଇ ଫୋପାଡ଼ି ଦେବୁ?
ପୋତି ଦେଇଥାନ୍ତ ନା ଆଉ।
ପୋତ୍ ପୋତି କଣ କରିବୁ ଭୋଜି ଦବୁ
ହଁ ଭୋଜି ଦବ ମୁଁ ଯେତବେଳେ ଛୁଆଟାଥିଲି ଗୋଟେ ଙ୍କ କଙ୍କି ବି ଯଦି ମ ମରିଯାଇଥିବ ମୁଁ ତାକୁ ପୋତି ଦେବି କହିବି ଭୋଜିଦେବି। ଘରୁ ଭାତ ଡାଲି ନେଇଯିବି ବାହାରେ ଗୋଳେଇ ଦେଇକି ଖାଇ ବସି ସେଇଠି।
ହୁଁ ଇଏଟିକେ ଏଗାର କ୍ରିୟା ସରିଦେଲୁ ଆ।
ହଁ।
ଓକୁ ଭଲ ଆଉ।
ଛୋଟିଆଟା ହେଇଥିଲି କଣ ଜାଣିଛି କହିଲୁ। ଆମ ଘରେ ତ ଆମେ ସବୁ ବଡ଼ ହେଲା ପରେ ଆମେ ଜାଣଲୁ ଅଣସୁଧିଆ। ମାନେ ଏମିତି ଗାଁ ରେ ମରିଚନ୍ତି ଆମେ ଜାଣିଛୁ କିନ୍ତୁ ଆମ ଘରେ ଆମେ। ନିଜେ ଯୋଉଟା କୁହନ୍ତିନି ଅଙ୍ଗେ ଲିଭେଇଲୁ। ଆମେ ସବୁ ମାନେ ଆମର ସବୁ ହେତୁ ପାଇଲା ପରେ।
ଓହୋ।
ନହଲେ ଆମେ କେବେ ଦେଖିନଥିଲୁ ଯୋଉ ଅଣ ସିଝା ଖାଆନ୍ତି। ଯୋଉ ସିଝା ଅଣ ହଳଦିଆ ହଁ।
ସିଝା ଅଣ ହଳଦିଆ ନୁହେରେ ସିଝା ସେଗୁଡ଼ାକୁ ଖାଆନ୍ତି।
ହଁ ସେ ଗୋଟେ କଣ କୁହନ୍ତି ତାକୁ।
ହଁ ସିଝା ସବୁ ଖାଆନ୍ତି, କିଛି ପଡିିନଥିବ ଖାଲି ହଳଦୀ।
ସେଗୁରା ସବୁ ଆମେ ଏବେ ଏବେ ଜାଣିଲୁ ଏବେ ଏବେ ମାନେ ପୁରା ବିଶ୍ୱାସ କରିବୁନି ପୁରା ଲାଗ୍ ଲାଗ ହେଲା।
ଇରେ ଇରେ। ହୁଁ। ଏଇଠୁ ଖିଆପିଆ ଚାଲିବ ଆଉ ତାପରେ ଏଗାର ଏଗାର ଦିନ ଭୋଜି ଭାତ ହବ। ସାତ ଦିନ ସବୁ ଧୁଆ ହବ। ଆଉ ତାପରେ ବାର ଦିନ ଏକାଥି୍ରେ ଆଇଁଷ ଖାଇବୁ ଆଉ।
ତମର ପରା ବାରରେ ଆଇଁଷ ଆମର ଏଗାରରେ।
ହୁଁ। ନାଇଁ ନାଇଁ ଜଣେ ଜଣେ ଦେଇ ଦିଅନ୍ତି ଯେ ବାହାରରେ ପୁରା ପୁରା ଗାଁ ସାରା ପୁରା ଟୋଟାଲି ଖାଇବାକୁ ଦିଅନ୍ତି। ବୁଝିଲୁ।
ହୁଁ।
ହୁଁ। ବାରରେ ଖାଇବାକୁ ଦିଅନ୍ତି ଏଗାର ବି ହଁ ଏଗାର ହଁ ଏଗାରରେ ପ୍ରାୟ ଆଇଁଷ କରନ୍ତି। ପୁଣି
ଆମ ଗାଁ ଆମ ଗାଁ ସେପଟରେ ସବୁ ଏଗାରରେ।
ଓହୋ ହୁଁ ତଳଆଡିଆ ଲୋକ ହେଇଥିବ ସେଇଆଡୁ ଆଉ।
ନାଇଁ ଆମର ସେପଟେ ତଳ ଘାଟିଆ ନୁହଁ।
ହୁଁ ତଳଆଡୁଆ ତଳଆଡୁଆ।
ଜମା ନୁହଁ, କେବେ ଯାଇଁକି ଦେଖି ଆସିବୁ।
ଯିବା ଏଇ ଗୋଟେ କଥା। ହଉ ଵେ ମୁଁ ଯାଉଚି ତଳକୁ ଖାଇବି ବୁଝିଲୁ। ଗରମ ହେଲାଣି ଜୋଅରେ ରଖୁଛି।
ହୁଁ।
ହଉ।